ହ୍ୟାଲୋ
ହ୍ୟାଲୋ
ହଁ
ହ୍ୟାଲୋ
ହ୍ୟାଲୋ ଶୁଣା ହଉଛି।
ନାଇଁ ବହୁତ କମ ଭୟସ ଆସିୁଛି।
ଏବେ
ଏବେ ବି କମ ହଉଛି।
କମ୍ ଆସୁଚି।
ହ୍ୟାଲୋ
ହଁ
ହଁ ଏବେ ଚଳିବ। ହ୍ୟାଲୋ
ଆଜ୍ଞା
ଆଜ୍ଞା କହୁନାହାନ୍ତି କଣ
କଣ କରୁଛନ୍ତି
ମୁଁ ତ ଏବେ ଜଷ୍ଟ ମୋ ସାଙ୍ଗ ଘରକୁ ଆସିକି ବସିଛି ଆଉ।
ହୁଁ ହୁଁ ମୁଁ ବି ଏମତି ବସିଛି।
କଣ ଖାଇଲେଣି
ହଁ ସକାଳେ ଖାଇଥିଲି
କଣ ଖାଇଥିଲେ ଓହୋ ମୁଁ ତ ଛତୁଆ ପିଦେଇ ଶୋଇଛି ଆଉ।
ହୁଁ
ଆଉ ଆପଣ କଣ ଆଜି କହ ସେ କିଛି ତ ମାନେ ଆମ ତ ଟିକେ ଖାଇବା ପିଇବା ଟେ ବେଶୀ ତ ମାନେ ବହୁତ ସମୟ ଲାଗେ ତ ଛତୁଆ ଦି ମିନିଟ ରେ କାମ ପିଇ ଦେଇକି ଚାଲିିବା କଥା ଆଉ। ସାଙ୍ଗ ସାଙ୍ଗମାନେ ଅଛନ୍ତି ସବୁ ଫୋନ କରିଦେବେ ଆସ ଟିକେ ବୁଲିବାକୁ ଯିବା। ଆଉ ତମ ଆଡ଼େ ପାଗ କେମିତି ହେଇଛି।
ପାଗ
ହଁ ଆମର ଏଇଠି ତ ପୁରା କ୍ଲାଉଡି କ୍ଲାଉ
ହଁ ଆମର ବି ବର୍ଷା ବି ଟିକେ ଟିକେ ହେଇକି ଯାଇ ସାରିଲାଣି ଯାଇସାରିଲାଣି।
ଆମର ତ ପୁରା ଘୋଡେଇ ରଖିଛି କେତେବେଳେ ବର୍ଷା ପକେଇଦବ ଦଶ କୋଡିଏ ମିନିଟ ତାପରେ ଛାଡିଯାଉଚି ତାପାରେ ପୁଣି ବର୍ଷା ପକଉଚି ତାପରେ ପୁଣି ଛାଡି ଯାଉଚି ଚାଲି
ଆମର ବି ସେମିତି ହଉଛି।
ତମ କଣ ବାଲେଶ୍ଵର ନା କୋଉ ଜାଗା ବା
ନାଇଁ ମୁଁ ବାଲେଶ୍ୱରରେ ରୁହେ ଭଦ୍ରକରେ ଘର।
ହଁ ଭଦ୍ରକ ଭଦ୍ରକ।
ହଁ
ଆଉ ଏବେ କଣ ପଢ଼ାପଢ଼ି ଚାଲିଛି କଣ କେମିତି କଣ?
ପଢ଼ାପଢ଼ି ଏଇତ ଗ୍ରାଜୁଏସନ ସରିଲା। କଲେଜ ଯାଇଥିଲି କାଲି ସାର୍ଟିଫିକେଟ ଆଣିବା ପାଇଁ।
ଓହୋଃ ଅହଃ ଆଉ? ଆଜି ଆଉ କିଛି ବୁଲାବୁଲି ପ୍ଲାନ ଅଛି ନା ନାଇଁ?
ଆଜି ବର୍ଷା ହଉଛି କୁଆଡ଼େ ବୁଲାବୁଲି?
ମୁଁ ତ ଏଇ ବର୍ଷା ପାଗକୁ ଅନେଇଥାଏ ବୁଲିଆକୁ ଆଉ।
ଆଉ ଘରେ ଅଛି କଣ ବୁଲାବୁଲି। ମୁଁ ମେସ ରେ ଯେବେ ଥାଏ ବୁଲାବୁଲି କରିବାକୁ ଯାଏ।
ଓହୋଃ ଘରେ ବା ଛାଡ଼ନ୍ତିନି ବୋଧେ?
ଛାଡ଼ନ୍ତି ମାନେ ଯାହା ଭାଇମାନଙ୍କ ସହିତ ଯାଏ ଭାଇ ମାନେ ତ ତାଙ୍କ କାମରେ ବ୍ୟସ୍ତ ସ୍ତ, ସେମାନେ ଯଦି କେତେବେଳେ ଫ୍ରି ହୁଅନ୍ତି ତ ଯାଏ। ସାଙ୍ଗ ମାନଙ୍କ ସହିତ ଯେମତି ବୁଲିବ ସେମତି ଭାଇ ମାନଙ୍କ
ମୋର ଏଠି ସାଙ୍ଗମାନେ ସବୁ ଫ୍ରି କିନ୍ତୁ ମୁଁ ନିଜେ ଫ୍ରି ନାହିଁ।
ଓଃ ହଁ।
ଆମର ଏଇଠି ଆଉ ଆପଣ କଣ ପଢ଼ନ୍ତି? ମୁଁ ଏବେ ଜଷ୍ଟ୍ କରୁଛି ସେଲ୍ଫ ଫାଇନାନ୍ସଙ୍ଗ୍ ବି ଏସ୍ ସି। ବିଜେପି ରେ।
ଓଃ ବି ଏସ୍ ସି।
ହଁ ସେକେଣ୍ଡ ଇଅର।
ଡ୍ରପ୍ ନେଇଥିଲେ କି?
ହଁ।
ହୁଁ ହୁଁ।
ଆପଣଙ୍କର ସଇଲାଣି ନା।
ହଁ ହଁ।
ଆପଣଙ୍କର ସେଇଠି କୋଉ କଲେଜ ଅଛି?
ମୋର ଏଫ ଏମ୍ କଲେଜ ଥିଲା।
ଏବେ ଏବେ କ ମାନେ କରିବେ ମାନେ
ନାଇଁ ଏବେ ସେଣ୍ଟ୍ରାଲ ସାଂସ୍କ୍ରିଟ୍ ୟୁନିଭରସିଟି ସଦାଶିବ ପୁରୀ।
ଆପଣଙ୍କ ଓଃ ପୁରୀ ଯିବେ ପା କହୁଥିଲେ।
ହୁଁ।
ମୋ ସାଙ୍ଗ ବି କହୁଥିଲେ ପୁରୀ ଆଡ଼େ ଯିବାକୁ ତାର କଣ ସେଇ ବାୟୋଲୋଜି ଉପରେ କଣ ଅଛି ଗୋଟେ ସେଇଠି। । ତାପରେ କଣ ମନ ତାକୁ ଆଇଲା କହିଲା ଶୁଆଗୋ ଯିବ ନହେଲେ ବିଜେପିରେ ପଢ଼ିବ ଆଉ।
ଓଃ ହଁ ‌।
ଆପଣ କେବେ ଯିବେ ଏବେ ନା ପୁଣି ଆଉ କେବେ? ରଥ ପରେ ବୋଧେ କ୍ଲାସ ଷ୍ଟାର୍ଟ ହବ। ରଥଯାତ୍ରା ତ ଏଇ ମାସରେ ବୋଧେ ଅଛି।
ହଁ ଷୋହଳ ତାରିଖ।
ହଁ ଷୋହଳ, ସତର ସାତ ଦିନ ଥାଏ ପା କ୍ଲାସ୍ ଷ୍ଟାର୍ଟ ଆଉ।
ହଁ।
ସାତ ଦିନ ହୁଏନି କି ମାନେ ତିନି ଦିନ ଯାଆନ୍ତି ତିନି ଦିନ ରହିବେ ନା କଣ ଏଇମିତି ମୋ ମନେ ପଡ଼ୁନି ମେବି ସେଇଭଳିଆ କିଛି। ମୋ ସା ନା ନା ମତେ ଟିକେ ଗହ-ଗହଳି ଫହଳି ଜାଗା ଟିକେ ମତେ ଟିକେ ଅବାଗିଆ ଲାଗେ।
ମତେ ବି।
। ମୁଁ ପୁରୀ ଯାଏ ଯେତେବେଳେ ପୁରା ଯେମତି ଟିକେ ସକାଳ ସକାଳ ଟାଇମ ଥିବ ସକାଳୁ ଚାରିଟା ପାଞ୍ଚଟା ତ ଦୁମ କହିନି ଯିବି ପୁରା ଫାଙ୍କା ଫାଙ୍କା ଦର୍ଶନ କରି ସାଙ୍ଗେ ସାଙ୍ଗେ ଆସିବି।
ଓହୋଃ। ମୁଁ ଏମିତି ବି କୋଉ ମାନେ ଗହଳି ମେଳା ମୁଁ ବି କେବେ ଯାଇନି ବୁଲିଆକୁ, ମତେ ଭଲ୍‌ ଲାଗେନି।
ତ, ଗଲା ଆଉ।
ଆଉ ରଥଯାତ୍ରା ଭିଡ଼ ତ ମାନେ ଅଲ୍ଗା ପ୍ରକାର୍।
ରଥ ତ ଭିଡ଼ ମୁଁ ଖାଲି ଦେଖିଚି କେବେ ଫିଲ୍ କର୍ନି, ଯେବେ ଫିଲ୍ କରିବି ଜଣା ପଡ଼ିବ ଆଉ।
ମାନେ ମୁଁ ଥରେ ରଥରେ ଯାଇଥିଲି, ସେଇ ବାଲେଶ୍ଵର୍ ଇମାମି ଜାଣ୍ ଥିବେ।
ନା, ମୁଁ ଏତେ ଜାଣ୍ନି।
ରଥଯାତ୍ରା ହୁଏ, ସେଠି ଯଦି ଏତେ ଭିଡ଼ ତ ପୁରୀରେ ମାନେ ଅଲ୍ଗା ପ୍ରକାର୍ ହଉଥିବ। ମୁଁ ଭା ଭାବିଲି, ଏଇଠି ଯଦି ମୁଁ ମାନେ ସର୍ଭାଇ କରିପାରୁନି ତ ମୁଁ ସେଠି ମରିଯିବି। ହଁ
ପୁରୀରେ ତ ମୁଁ ଖାଲି ଟିଭିରେ ଦେଖେତ, ପୁରା ଏନ୍ତି ଲାଇନ୍‌ ଲାଗିଥିବେ ପୁରା ବଡ଼ଦାଣ୍ଡ ଯାଏ। ଯେ କେତେ ଲୋକ ଲକ୍ଷେ ଲକ୍ଷେ ଲୋକ ସେଇ
ଦୌଡ଼ି ଛୁଇଁବାକୁ ଦିଅନ୍ତିନି, ବାସ୍ ଏଇ ସବୁ ସାଇଟ୍ ଫାଇଟ୍ ରେ ଯଉ ପଡ଼ିଥାଏ ସେଇଟା ବି ଛୁଅନ୍ତି। ବହୁତ୍ କଷ୍ଟରେ, ଠାକୁରଙ୍କ ଦୌଡ଼ି ଛୁଇଁବାଙ୍କୁ ଦିଅନ୍ତିନି।
ଆମ ଘର ପାଖରେ ଏଠି ହୁଏ, ଆମର ଓଲ୍ ଟାଉନ୍‌ ମାନେ ଆମ ଲିଙ୍ଗରାଜ ସେଇଟି ଯା ଟିକେ ମୁଁ ଚଡ଼ିକି ଦେଖିଚି, ସେଠି ଏତେ ଭିଡ଼ ବି ହୁଏନି, ନର୍ମାଲ୍ ଯା ଟଣା ବେଳେ ହୁଏ।
ନନା ନନା ରା ଆଗେରେ ବଇଥିବେ ରଥ ଆଗେରେ, ସେ ବଢ଼ିଆ ବଢ଼ିଆ କଥା ସବୁ କହୁଥିବେ।
ଶୁଣିକି ପୁରା ଖୁସି ଖୁସି ଲାଗିବ। ଆମେ ଖାଲି ସାଙ୍ଗ୍ ମାନେ ଥିବୁ ହସିବୁ, ଯଉ କଥା ରା କହିବେ। କହୁଚନ୍ତି, ସେ କଥା ନହେଲେ ରଥ ଆଗକୁ ବଢ଼ିବିନି।
ହଁ, ସେମ୍ତି ତ କୁହନ୍ତି।
ପ୍ରଥା ସବୁ ଅଛି ପୁ--ଣାର ଆଉ।
ହଁ!
ଆଉ ଆଉ କ'ଣ କହୁନା--ନ୍ତି?
ଆଉ, ଆପଣଙ୍କର ଫେବ୍ରେଟ୍ ମାନେ କ'ଣ ଖାଇବା?
ମୋର ଖାଇବା କହିବାକୁ ଗଲେ ନନ୍‌ଭେଜ୍‌ ଉପରେ ବେଶୀ ଆଉ। ଆମି
ନନଭେଜ୍ ଭିତରେ ଚିକେନ୍‌, ମଟନ୍।
ଚିକେନ ମଟନ୍ ବେଶୀ ପ୍ରେଫର୍ ଚିକେନ। ମଟନ୍ ବି ଚଳିବ, ଆଉ ଅଣ୍ଡା ଟିକେ ଯାହା ହେଲା ଆଉ। ଆଉ ଯଉ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ଟିକେ ଏତେ ଖାସ୍ ନୁହଁ, ଆ ବଡ଼ ବଡ଼ ଚିଙ୍ଗୁଡି ଆସେନି ବଡ଼ ବଡ଼।
ମତେ ଡ଼ର ମାଡ଼େ ତାକୁ ଖାଇବାକୁ।
ହଁ ଛୋଟବଳେ ଶୁଣୁନ, ମାମୁଁ କୁ ଯାଇଥିଲି ମାମୁଁ ଆଣିକି ଦେଲେ ବଡ ଚିଙ୍ଗୁଡ଼ି। ମୁଁ ତାକୁ ଦେଖିଲି, ମୁଁ ଭାବିଲି ମୋ ଦେହକୁ ଗଲାନି ଖାଲି ଟିକେ ଚୁଚୁମିକି ର--ଦେଲି।
ମାମା ଦେଖିକି ଖସୁଚନ୍ତି, କହୁ ଙ୍କ କରୁଚୁ?
ମତେ ଚିଙ୍ଗୁଡ଼ି ଟା ଦେଖିଲେ ମାନେ ଟିକେ ଅଲ୍ଗା ଗୋଟେ ପୋକ କଥା ମନେ ପଡ଼ିଯାଏ, ମୁଁ ସେଇ ଲାଗି ଖାଏନି।
ହଁ, ସେଇ ସେଇ ମତେ ତ ଦେଖିଲେ ଅବାଗିଆ ଲାଗେ ବା, ଟେଷ୍ଟ୍ ଚଳିବ ଭଲ୍‌ ଲାଗେ। ଖରାପ୍ ଲାଗେନି, ଯଉ ଯାଏ ଆମ୍‌ର ପ୍ରନ୍‌ ପକୋଡ଼ା ଥାଏ ଷ୍ଟିକ୍ ରେ। ଠିକ୍ ସେ ଗୁରା ଖାଇ--କୁ ବଢ଼ିଆ ଲାଗେ, ଛୋଟିଆ ଛୋଟିଆ ଥାଏ ତ ଖାଇବାକୁ ଭଲ୍ ଲାଗିଯାଏ।
ହୁଁ।
ବଡ ବଡ ଭାରି ଅସୁବିଧା। ଆଉ ଚିକେନ ତ ଯେବେ ଦେଖକି ହେବେ ଆଉ। ଆଜି ତ ଭଲ ବାରଟା ଆଜି ତ ବଢ଼େଇ ଦେବି ଆଉ। ଆମ ଘର ପାଖରେ ଭଲ ପକୋଡା ଦୋକାନ ଗୋଟେ ଅଛି ଚିକେନ ପକୋଡା।
ହଁ।
ପୁରା ଫେ ପୁରା ଫେମସ ଭୁବନେଶ୍ୱର ବାପୁଜୀ ନଗର ଚିକେନ ପକୋଡା। ସେଇଠି ଯିବି ଆଜି ଖାଇଦେବି ବଢେଇକି ପୁରା ଆଉ।
ମୋର ଭୁବନେଶ୍ୱର ଯିବାର ଥିଲା ଯେ ମଝିରେ କିନ୍ତୁ ମୋ ମାଆଙ୍କର ଗୋଡ ଫ୍ରାକ୍ଚର ହେଇଯାଇଥିଲା ତ ଯାଇ ପାନି ମୁଁ।
ହଁ କହୁଥିଲ ବା।
ହୁଁ।
ଏ ପୁଣି ଏଇ ମାସରେ ଆସିବ ବା।
ମନେ ଅଛି?
ହଁ ମନେ ଅଛି। ମୁଁ ଏତେ କାହା ସହ କଥା ହେଇନି ବହୁତ କମ କଥା ହେଇଛି।
ହଁ ହଁ।
ମତେ ଟାଇମ ଏତେ ହୁଏନି ମୁଁ ଆମ ବାପୁନି ନଗରରେ ଘଣ୍ଟା ଦୋ ଦୋକାନ ଅଛି ତ ସେଇଠି ମୁଁ ବାବାଙ୍କୁ ହେଲ୍ପ କରେ। ଯିଏ ଲୋକ ଯିଏ ଚୋ ପିଲା ସେ ଚୋରି ଚାରି କଲା।
ଓଁ ହଁ।
ତ ଲାଷ୍ଟକୁୁ ବାବା କହିଲେ ତୁ ଆସେ ଆଉ ଯେତେକି ଏକା ଯେତେ ପାରିବି ଆଉ ତ ମୁଁ କିଛି ସନ୍ଧ୍ୟାବେଳେ ଯାଏ। ଖରାରେ ତ ଯାଏନି ଏତେ କ୍ଲାସ ଫ୍ଲାସ୍ ହୁଏ। ସନ୍ଧ୍ୟା ବେଳେ ଫନ୍ଧ୍ୟା ବେଳେ ଯାଏ ଏଇ ଟିକେ ସାଙ୍ଗମାନ ଙ୍କ ମସ୍ତାନୀ ଫସ୍ତାନି କରେ ଆଉ ସେଥିପାଇଁ ଟିକେ ଟାଇମ ହୁଏନି। ଏପର୍ଯ୍ୟନ୍ତ ବି ମୁଁ ମୁଁ ଏଇ ଦଶଟି ନା ବାରଟି ସାଙ୍ଗ ଙ୍କ ସହ କଥା ହେଇଛି ଆଉ ବେଶୀ କଥା ହେଇନି।
ହୁଁ ହୁଁ।
ଇଏ ଆଉ କଣ ଯେତେବେଳେେ ଟାଇମ ଫାଇମି ମିଳେ ମୁଁ କୋଉ ସାଙ୍ଗମାନଙ୍କ ସହ ଟିକେ କଥା ହେଇଯାଏ ଆଉ ଦୁଃଖ ସୁଖ ହେଇଯାଏ ଆଉ। ବୁଝିପାରୁଥିବା ଆଉ। ଆଉ କଣ କ ତମର ଆଜି ସବୁ ବୁଲାବୁଲି ତ ପ୍ଲନ୍ ନାହିଁ ମନା କଲ।
ହୁଁ ବୁଲା ବୁଲି ଘରେ କିଛି ପ୍ଲାନ ଭାବିବା ବି ଭୁଲ। ଯଦି ଭାଇମାନଙ୍କର ଇଛା ହେଲା ତାଙ୍କ ମୁଡ ହେଲା ଭଉଣୀ ମାନଙ୍କୁ ନେଇକି ଯିବା ପାଇଁ।
ସେମିତି ତମର ହେଠି ଆଖପାଖ କି ସାଙ୍ଗ ନାହାଁନ୍ତି ତମର?
ସାଙ୍ଗ। ନା ମୁଁ ତ ମାନେ ଟେନ୍ଥ ରୁ ବାହାରେ ରହିଲି ତ ଏଠି କେହି ନାହାନ୍ତି ସାଙ୍ଗ। ବାହାରେ ମୋର ବହୁତ ସାଙ୍ଗ ମୁଁ ବହୁତ ସାଙ୍ଗ ପ୍ରେମୀ ମୁଁ ମାନେ ସବୁବେଳେ ବୁଲାବୁଲି ମାନେ ମୋ ମୁଡ ପୁରା ଖରାପ ହେଇଯାଏ। ଏବେ ଘରେ ମାନେ ଟିକେ ଯଦି ବୋର ହୁଅନ୍ତି। ତାହେଲେ ମୋ ମୁଡ ଖରାପ ହେଇଯାନ୍ତା ବୋର ହେବା ପାଇଁ ଟାଇମ ମିଳୁନି। ତ ସେଇ ଲାଗି କିଛି ଲାଗୁନି।
ଯେ ଭୁବନେଶ୍ୱର ଆସିବ ମେସେଜ କରିବ ଆଉ।
ହଁ ହଁ।
ଆଉ ମୁଁ କଣ କହୁଥିଲି କି ଆଉ ତମେ ମାନେ ତମ ଆଖ ପାଖରେ କି ସାଙ୍ଗ ଏତେ ନାହାନ୍ତି? ନାଇଁ କିଛି କରିନ ବେଶୀ?
କରୋନା ବିଚ
ଆଚ୍ଛା ଆଛା ଠିକ ବୁଝିଗଲି।
ଆଖ ପାଖରେ ନା। କେହି ସେମିତି ଏତେ ନାହାନ୍ତି ଯାହା ଭାଇ ଭଉଣୀ ବହୁତ ସାରା ଅଛୁ ତାଙ୍କରି ସହିତ ବୁଲାବୁଲି କରେ।
ଓହୋ ତାହେଲେ ଦୁଃଖ ସୁୁଖ ସବୁ ଭାଇ ଭଉଣୀ ସହିତ।
ବାହାରେ ମାନେ ଆମ ଯୋଉଠି ମେସ୍ କରି ରହିଥିଲ।
ହଁ ସେଠି ଭଦ୍ରକରେ ବି। ପ୍ଲସ୍ ଟୁରେ ଯୋଉ ରହୁଥିଲି ବହୁତ ସାରା ସାଙ୍ଗ। ହଁ ଭଦ୍ରକ ରେ।
ଆଛା ଆଛା। ମତ ଘରେ ଡରେଇ ଡରେଇ ରଖିଥିଲେ ଆମେ ତତେ ହଷ୍ଟେଲ ପଠେଇଦବୁ ତତେ ରଖିବୁନି। ମୁଁ ଯାହାବି ଟିକେ କଣ କଲି ଦୁଷ୍ଟ ଫୁଷ୍ଟ ମତେ କହିଲେ ତୁ ହ
ହଷ୍ଟେଲରେ ତାର ହଷ୍ଟେଲ ଲାଇଫ ବଞ୍ଚିନ?
ନା ଟୋଟାଲ ଯୋଶୋ ଷ୍ଟାଟିଙ୍ଗରୁ ଘରେ ଆଉ। ଉ ହଷ୍ଟେଲ ଲାଇଫ ଭଲ ନା ଖରାପ?
ମୋ ହିସାବ ରେ ମୋ ଏକ୍ସପିରିଏନ୍ସ ଭଲ।
ସା
କାହା ପାଇଁ ଖରାପ ହେଇଥାଇପାରେ କିନ୍ତୁ ମୋ ପାଇଁ ତ ଠିକ୍ ଥିଲା ବହୁତ ଭଲ।
ଆରେ ଏବେ ତ ହଷ୍ଟେଲ୍ ପଳୁନା କାଇଁ ରହୁଛ ଏଠି?
ଏଇ କଲେଜ୍ ଖୋଲିଲେ ତ ଯିବି କୋଉଠିକି ଏବେ ଯିବି।
ହଁ ପୁରୀ ଯିବ ବା ହଉ ପୁରୀ ଗଲେ ମେସଜ୍ କରିବି ଆଉ।
ହଁ ହଁ ନିହାତି।
ଆଚ୍ଛା ହଉ ଗୋଟେ କାମ ଅଛି ମୁଁ ରହୁଛି ଧନ୍ୟବାଦ।